ହ୍ୟାଲୋ।
ହଁ, କଣ କରୁଛୁ?
କଣ କରଛୁ ବେ?
ମୁଁ ଏଇ ବସିଥିଲି। ତୁ କଣ କରୁଚୁ?
ମୁଁ ଏଇତ ବଇଚି ଆଉ। ଆଉ ଖାଇସାଇଲୁଣି? ମୁଁ ଖାଇଥିଲି ତ ପଖାଳ। ପକୁଡି-ଇଁ, ଯୋଉ କଦଳୀ ଗୋଟା ଭଜା, ମିକ୍ସଚର ଆମ୍ବ। ତୁ?
ଓହୋ! ନା ମୁଁ ଏଇ ଖାଇଥିଲି ଏଇ ସନ୍ଧ୍ୟା ବେଳେ ଖାଇଥିଲି-ଇ ବିସ୍କୁଟ ଆଉ, ହେଲା ପାଣି ଖାଇଥିଲି। ପାଣି ବୁଡେଇ ଖାଇଥିଲି। ଏଇ ଖାଇଥିଲି ଥିନ୍ ବିସ୍କୁଟ ଆଉ।
ତୋତେ ଥିନ୍ ଟା ଭଲ ଲାଗେ ବୋଧେ!
ହଁ।
ଅ ମତେ ବି ବହୁତ ଭଲ ଲାଗେ, ଯେ କିନ୍ତୁ, ମତେ ଦେ-ଦେଖିବ, ଆଗରୁ ଯେତେବେଳେ ଦେହ ଖରାପ ହେଇଥିବ, ସବୁ ଘରଲୋକ କହିବେ ଥିନ୍ ଖାଇବାକୁ। ଖାଲି, ହଁ, ମୁଁ କଣ କହୁଥିଲି କହିଲି? ଯୋଉ ହଉ ଛାଡ୍ ସେ କଥା। ଛାଡ୍ ସେ କଥା ଶୁଣୁ! ମୁଁ କହୁଥିଲି କଣ କହନି, ଯୋଉ ତୁ ଆମ ଗାଁକୁ ଆସ୍ ସୁନୁ କାଲି ଆଡୁକୁୁ?
ହଁ, କାଲି ଆଡୁ ଯିବି ପା ତମ ଗାଁକୁ। ଯିବି, ପଣସ ନେଇକି ଯିବି। ହଁ।
ଶୁଣ୍ ପଣସ ତ ନେଇକି ଆସିବୁ ଆସିବୁ। ଯୋଉ ମୁଁ କହୁଥି, ଆମ ଗାଁକୁ ଆଇ କାଲି ଗୋଟେ ଆମ ଗାଁରେ ଗୋଟେ ପୂର୍ଣ୍ଣିମା, ପୁଣିଆକ ଗୋଟେ ହଏ, ହେଲା ସେଇଟା ହବ, ମୁଁ ତତ୍ ବଢ଼ିଆ ହବଲୋ ତତେ ଦେଖେଇବି। ଆମ ଗାଁ ର ଯେଁତି ଯାତ୍ରା ପୁଣିଆ ହେଇକି ଛୋଟା ଘେରେ ଆଉ।
ହଉ ଆଚ୍ଛା ଯିବି ଆଉ। ଆଉ କହୁଥିଲି, ତୁ ଖରାବେଳେ ଆଜି ଖାଇନଥିଲୁ କି?
ହଁ। ମୁଁ ଖାଇଥିଲି ଆଜି କଣ କହନି? ପରଟା ଆଳୁ ତରକାରୀ ଖାଇଥିନି।
ଓହୋ!
ପରଟା, ଆଳୁ ତରକାରୀ। ତୁ?
ହଁ, ମୁଁ ପା ଏଇ ସନ୍ଧ୍ୟାବେଳେ ତ!
ନା, ନା, ଗଧୁଆଳେ।
ଗାଧୁଆଳେ-ଏ ଖାଇଥିଲି ଭାତ, ଆଉ ମାନେ ସବୁ ପରିବା ପଶ୍ ମାନେ, ମିଶେଇକି ଗୋଟେ ତରକାରୀ।
ହୁଁ।
ଆଉ ହେଲା ପୋଇ ଆଳୁ।
ହୁଁ।
ଆଉ ହଉଛି ଭଜା ଖାଇଥିଲି।
ଖାଇ ତ ଦେଉଛୁ ସେ ସେଗୁଡ଼ା କିଛି କରି ଶିଖିଛୁ ନାଁ।
ହଁ ମାନେ ସେମିତି ମୁଁ ପୋଇ ଆଳୁ ତରକାରୀ ଶିଖିନି ହେଲେ କିଛି କିଛି ଶିଖିଛି ଆଉ।
କଣ ଶିଖିଛିୁ ତୁ ଭଲ କଁ କରୁ ମୁଁ ହଁ ମୁଁ ସବୁ ଶିଖିଛି।
କଁ ସିଖିଚୁ କହିଲୁ ଅଣ୍ଡା ଆମ୍ବୁଲେଟ୍ କେମିତି କରାଯାଏ କହିଲୁ।
ଅଣ୍ଡା ଆମ୍ବଲେଟ୍ ଅଣ୍ଡାକୁ ନବୁ ମାନେ ଫଟେଇ ଦବୁ ତା ଯୋଉ ବାହାରିବ। ପାଣି ପାଣିଆ ଆଉ ଯୋଉ କେଶର ବୁଣିଆ ଯୋଉଟା ସେଆକୁ। ସେଇଟା ଗୋଟେ ଅଛି ମାନେ ଫେଣ୍ଟିବୁ ସେଇଟା ଭଲ ସେ ଫେଣ୍ଟିବୁ ଫେଣ୍ଟିବୁ ଫେଣ୍ଟିବୁ ଫେଣ ଫୁଣି ହେଇଯିବ ଯେମତି ତାପରେ ପିଆଜକୁ ଛୋ କୁତୁ କୁଚୁ କରି କାଟି ଦବୁ ଟିକେ ରସୁଣକୁ ଦିଟା ତାକ୍ ସେଇ ଉପାୟ ରେ ପୁରା କରି ଥିଲା ପୁରା କ ମତେ ରାଗ ବହୁତ ପସନ୍ଦ ମତେ ରାଗ ଯେତେ ଦମୁ ବି ମୁଁ ଖାଇଦେମି। ହେଲା ଆମେ ଗୋଟେ ମଜା କଥା କହିମି ତତେ ରାଗରୁ ଗୋଟେ ମଜା କଥା କହିମି ତତେ ହେଲା। ଯୋଉ ଶୁଣୁ ରାଗ ହେଇ ଯୋଉ ରାଗ ପକେଇଦବୁ ତାପରେ ସେଇଠୁ ଟିକେ ହଳଦୀ ବି ପକେଇଦବୁ ହେଲା ଟିକେ ଜଷ୍ଟ। ଅଧିକ ପକେଇଲେ ହଲଦିଆ ହଳଦିଆ ଲାଗିବ କିନ୍ତୁ ଅ ଟିକେ ଜଷ୍ଟ ପକେଇବୁ ଫ୍ଲେ ମାନେ କଲରଟା ଆସିବାକୁ। ଟିକେ ଲଙ୍କା ଗୁଣ୍ଡ ପକେଇ ଦବୁ। ତାୱା ଗରମ କରିକି ତେଲ ଟିକେ ବୁଲେଇ ଦବୁ ଆଗେ ତେ ତେ ତାୱଆ ଟାକୁ ଭଲସେ ପୋଛି ଦବୁ। ହେଲା ପୋଛି ସାଇଲା ପରେ। ପୋଛି ସାଇଲା ପରେ ସେଇଠି ପିଆଜ ପକେଇଦବୁ ପୁରା ମସ୍ତ ଲାଗିବ ସବୁଠୁ।
ହଁ ତତେ ଅଣ୍ଡା ଆମ୍ବଲେଟ୍ ଭଲ ଲାଗେ ନା ଭୁଜିଆ ଭଲ ଲାଗେ ମତେ ଭୁଜିଆ ଭଲ ଲାଗେ।
ମତେ ଭୁଜିଆଟା ଅଧିକ ଭଲ ଲାଗେ ଆମଲେଟ୍ ଟା ବି ଭଲ ଲାଗେ ଆଉ।
ଅଣ୍ଡା ଆମଲେଟ୍ ସହିତ ପଖାଳ ଖାଇବୁ ବହୁତ।
ଓଃ ଫସ୍ କି ମଜା। ହଁ ମୁଁ ତତେ ମଜା କଥା କହୁ ସେଟା ମଜାରୁ ମନେ ପଡ଼ିଲା ମଜା କଥା ଗୋଟେ କହୁଥିଲି ଏଇ ଯୋଉ ରାଗ କଥାଟା ଆମେ ଆର ଥର ଆମେ ଫି ରୁଥିଲା ଆମେ ସାଙ୍ଗମାନେ ଦି ଚାରି ଜଣ ମିଶିକି ହେଲା ଆମେ ନୁଡୁଲସ୍ କରିଥିଲୁ। ମାନେ ରାଗ ଏତେ କରିଦେଇ ଥିଲୁ ବିଶ୍ୱାସ ମାନେ ମୁଁ କରିଥିଲି ମୋ ସାଙ୍ଗ ଜଣେ କରିଥିଲା। ଆଉ ଯୋଉ ଦି ଜଣ ସାଙ୍ଗ ଥିଲେ ସେ ଦି ଭଉଣୀ ହେବେ ଆଉ ଜଣେ ତା ଭାଇ ସାନ ଭାଇ ଟେ ତା ସାନ ଭାଇ ଖାଇ। ପାଇଲା ନି। ଆଉ ତା ଭଉଣୀ ବି ଖାଇ ପାଇଲାନି ତାପରେ ସେଟା ଆଉ ଜଣେ ଯିଏ ଆଉ ଜଣେ ମୋ ସାଙ୍ଗ ଯିଏ ଯାଇଥିଲା ଆମ ଘର ସିଧାରେ। ସିଏ ବିଶ୍ଵାଷ କର ଖାଇଦେଲା ତାପରେ ଆମେ କଥା ହଉଥିଲୁ କାଲି ସକାଳୁ ଦେଖିବ କାହାର କଣ ହବ ଇଏ ହବ। ମ ତେ ତା ପର ଦିନ ସକାଳୁ କହୁଛି ବିଶ୍ୱାସ କର ମୁଁ ଝାଡ଼ା ଯାଇପରିଲିନି। ମୋର ବି ଇଏ ହେଲା ସିଏ ହେଲା ମୁଁ ହସି ହସି ଗଡ଼ିଛି ସେଇଠି ରାସ୍ତାରେ ମୁଁ କହିଲି ଇବେ ଏମିତି କଣ କହୁଛୁ।
ହଁ ବହୁତ ରାଗ ଖାଇ ଦେଇଛୁ ନା ବୋଧେ ଲଙ୍କା ଗୁଣ୍ଡ ଟା ଖାଇଦେଇଛୁ ବୋଧେ।
ଆରେ ନା ମୋର କିଛି ହେଇନି ସେଇ ସ୍ ଆମ ଘର ସିଧା ରେ ଯୋଉ ସାଙ୍ଗଟା। ତାର ସିଏ ମତେ ଡାକିଇି କହିଲା ତୁ ହ ମ ଜା କଥା ଟା ଆଉ କଣ ମୋର ହୋଇ ଥିଲେ କାଇଁ ତତେ କହିଥାନ୍ତି।
ଓହୋ ହଁ ମାନେ। ମାନେ ଯାହାର ଅଭ୍ୟାସ ନାହିଁ ସେ କଞ୍ଚା ଲଙ୍କା ଏମିତି ଖାଇ
ନା ସିଏ ରାଗ ଖାଏଲୋ। ସିଏ ରାଗ ଖାଏ ସିଏ ଗୁପଚୁପୁ ଖାଉଥିବ କହୁଥିବ ଆହୁରି ରାଗ ଦିଅ ଆହୁରି ରାଗ ଦିଅ। ଆଉ ଗୋଟେ ମୋ ସାଙ୍ଗ ଅଛି ତା ସହ ସଦାବେଳେ ଯାଏ ସେ ଖାଲି ଗୁପ୍ଚୁପ୍ ଖାଇଲା ବେଳେ କହିବ ମତେ ପାଣି ଫୁଲ ଫୁଲ କରିକି ଦବ ପାଣି ଫୁଲ ଫୁଲ କରି। ତାର ପାଣି ଫୁଲ ଦରକାର ସବୁ ଗୁପୁଚୁପରେ।
ଓହୋ ହଁ ପାଣି ଟିକେ ମାନେ ଖଟା ପାଣି ଟିକେ ଅଧିକ ଗୁପଚୁପ ହେଲେ ଟିକେ ବଢ଼ିଆ ଲାଗିବ। ମଜା ଲାଗିବ ନା ସେମିତି ସ କଣ ଅଛନ୍ତି ଛୁଆ ଅଛନ୍ତି କହିବେ ଖାଲି ଖଟା ପାଣି ମାନେ ଅଳ୍ପ ଦିଅ ଖାଲି ବୁଡେଇକି ଦିଅ ଶୁଖିଲା ଦିଅ ସେମିତି କ ମଜା
ହଁ ଆମେ ପା ଏଇଖିଣା ଗୁପଚୁପ ଆମେ ଏଇଖିଣା ଗୁପଚୁପ୍ କରୁଥୁନୁ କେମିତି କହନି। କିଣା ଗୁପୁଚୁପ ଯୋଉ ମିଳେନା ଛାଣିି ଦିଅନ୍ତି ସେ ଆଉ କିଣେ ନିିଲୁ ଆଳକୁ ସିଝେଇ ଦଲୁ ସିଝିକ ଚକଟି ଦେଇକି ତାପ ଆ ଖଟା ପାଣି କରିଦେନୁ ଖଟା ପାଣି ପିଇନୁ ହଁ ହଁ
ହଁ ସେଇଟା ଟେଷ୍ଟ ନା ଆଉ ହେଲେ ଦୋକାନ ଗୁପୁ ଠାରୁ ଟିକେ କମ୍।
ଟିକେ କମଜାାମ ନହ ସେଟା ସେ ହାତ ହାତ ତିଆରି କରନ୍ତି ନା ସେ ହାତ ତିଆରି ଆହୁରି ମୋ ସାଙ୍ଗ ଗୋଟେ ଅଛି ତାଙ୍କର ଗୁପଚୁପ କରିକି ବିକନ୍ତି ହେଲା। ବଢ଼ିଆ ଲାଗେ ତାଙ୍କ ଯଟା ବଜାର ଆମ ମାରକଟ ରେ ସବୁଠୁ ଭଲ ତାଙ୍କରି ହଁ ଆମ ଛକ ଆମ ଛକ ଆସିଛୁ ନା କେବେ। ହଁ ହଁ ବାସ ସେଇ ସେଇ ପିଲାଟା ମୋ ସାଙ୍ଗଛି। ହଁ ତତେ ଭଲ ଲାଗନି ତତେ କି ସେ ଛକର କୋଉଟା ଭଲ ଲାଗେ।
ମୁଁ ସେଇ ସେଇ ଦୋକାନଟାରୁ ହିଁ ମତେ ଭଲ ଲାଗଛି ଛକ ପାାଗ ଦୋକାନ ଟା। ପ୍ରାୟ ଯାଇଥିବି ଯୋଉ ଦୋକାନରୁୁ ଯାଇଥିବି ସେଇ ଛକ ମାନେ ତମ ସେପଟା ଆଡେ ଯୋଉ ଯାଇଥିବି। ହଁ। ସେଇ ଛକ ଆଡେ ମତେ ଗୁପୁଚୁପ ମାନେ ଭଲ ଲାଗିବ ବ ବୁଲି ମୁଁ ଖାଇଦିଏ ଟୋଟାଲ ତିରିଶ ଚାଳିଶ ଟଙ୍କାରେ ଖାଇଦିଏ।
ହୁଁ ଶୁଣୁନୁ ମଝିରେ ଲୋକ କହନା ଏଇ ଯୋଉମାନେ ବର୍ଷା ଦିନେ ଏଇ ଦିନେ ଆସେ ରଜ ଟାଇମ ରେ କଣ ହୁଏ କେଜାଣି। ମଝି ଥରେ କଣ ହେଲେ ଜଣିଛୁ ନା। ମଝିରେ ପୋକ ଛୋଟ ଛୋଟ ପୋକ ପ ଧଳା ଧଳା ପୋକ ଚହିଁ ପୋକ ତା କନ୍ତି ନା ସେ ପୋକ ଲୋ କୋନା ବୁଲିଲେ ରାସ୍ତାଘାଟ କାହାକୁ ଚଲେଇ ଦେଲେନି ମୋ ବେକ ଫଡିକି ପୁରା ନାଲା ପଡିକି ପୁରା ଫୁଲ ମୋ ବେକ ହ ହାତ ଗୋଡ ମୁହଁ ସବୁଆଡେ। କଣ କେ ଯାଣି ତାର ଆସୁଛନ୍ତି ବସିଛନ୍ତି ଉଡିକି ପଳଉଛନ୍ତି କୁଣ୍ଡେଇ ହବ ପୋଡିବ କୁଣ୍ଡେଇ ମାନେ ବଟରରେ ଫୁଲି ଯାଇଥିବ।
ହଁ ସେ ପୋକ ଗୁଡା ଆମ ଏପଟକୁ ବି ପଳେଇ ଆସେ। କାମୁଡି ଦଉଥିଲେ ଗୋଟେ ଗୋଟେ ଜାଗାରେ ଫୁଲି ଯାଉଥିଲା।
ହଁ ପା
ଏବେ ତ ଯୋଉ ଲାଇଟ୍ ଏବେ ତ ସବୁବେ ଦଉଛନ୍ତି ଲାଇଟ ଯୋଉ ପୋକ ସେଇ ପୋକ ଗୁଟା ଭାରି ମାନେ ଚିଡା ଲାଗୁଚି।
ହୁଁ କହନା।
ସେଦିନ ଲାଇଟ୍ ସବୁ ବନ୍ଦ କରିଦଉଚନ୍ତି।
ହଉଛନ୍ତି।
ହଁ ହଁ ଘରେ ପୁରା ଅଧିକ ହଉଛି ଲାଗୁଛି ଭାରି।
ଏ ତମେ ସେଇପଟେ ଯୋଉ ଇଏୁ ହୁଏ ନାଯୋଉ ପୂଜାଟା ପଡେ ଯୋଉ କହୁଥିଲୁ।
ହଁ ହଁ ସେ ପୂଜା ବା ଏଇ ଅଳ୍ପ ଦିନ ଭିତରେ ହବ ହଁ ଯିବି ବା ହଁ ହଁ ରଜରେ ପା ହବ ହଁ ମିଶେଇକି ଆସିବି ଆସିବୁ ଯଦ ତୁ ଆସିବୁ ଯଦି ହବ। ହଁ ରଜଚୋ ସେ ପୂଜା ଟା ହବ ତୁ ଆସ ତୁ ନଗଲେ ଆ ତୁ ଆଉ ନ ଆସିଲେ ହବ କଣ? ହବନି, ତୁ ଆସିବାକୁ ପଡିବ ନା ମଜା ଲାଗିବ ଅଧିକ ଟିକେ ମଜାମସ୍ତି କରିବା। ତୁ ତତେ ଯୋଉ କହୁଥିଲି କ୍ୟାମେରା ଟିକେ ଆଣିବୁ ତ, ଫଟୋ ଉଠିଆ। ଆସୁ ଟୀକେ ଶିଖେଇ ଦେଇେଇଛୁ ବୁଝିଲୁ ମୁଁ ଗୋଟେ କ୍ୟାମେରା ଟା ବୁଝିଛି। ତୁ ଆସିଲି ଟିକେ ସେ କାନେରା ଟା ଟିକେ ଶିଖେଇଦବୁ।
ହଁ ହଁ ତ ତେ ପୁରା ଶିଖେଇଦେମି କେମିତି କଣ ଉଠା ଯାଏ ହଁ ହୁଁ ମିଶି ମାଶି କରିବା ଆଉ। ଆଉ ଯୋଉ କହୁଥିଲି ଚାକିରି ବାକିରି କିଛି କଲୁଣି ନା?
ହଁ ମୁଁ ଫର୍ମ ପକେଇଛି ଦେଖିବା କଣ ହଉଛି ଆଉ।
ଇଣ୍ଟରଭ୍ୟୁ ମୁଁ ଗୋଟେ ଯାଇଥିଲି ହେଲା ଇଣ୍ଟରଭ୍ୟୁରେ ପଚାରିଲେ ସବୁ ବଢିଆ ଆନ୍ସ୍ ସାରଦଲି ସବୁ କଲି ସବୁ ଉତ୍ତର ଦେଲା ପରେ ଲାଷ୍ଟ୍ ତୁ କୋଉ କଣ କରିଛୁ ନା କିଛି କହିଲେନି ତ ଭାରି କେମିତି ରାଗ ନ ଚିଡିବ କହିଲୁ। କହିଲି ସିଲେକ୍ସନ ହେଇଯାଇଛି ସବୁ କହିଲେ। ସେଠି ଶୁଣୁନୁ ସେଠି ମତେ ପୁରା ବଢିଆ ହେଇ ଦେଲେ ସେଠି ପୁରା କହିଦେଲେ ଏତିକି ଟଙ୍କା ଏତିକିରେ ଆସିବ ଏଇ ଏଇ ଟାଇମ ରେ ତମେ ଟିକେ ଡେରି ହବ ଇଏ ହବ ସବୁ କଥା ବୁଝେଇଲେ। ତ କହିଲେ ତାପରେ ସ ଥରେ ସିଏ ବି ସାର ଜଣେ ସିଏ ବି କହିଲେ ହଁ ତ ସିଲେକ୍ସନ ହେଇଯାଇଛି ହେଇଯାଇଛି। ତାପରେ ଆଉ କି ଦିନ ପରେ ଆଉ କିଛି କହିଲେନି ଲୋ।
ହଁ ବା ମୋର ବି ସେମତି ମୁଁ ଗୋଟେ ସେମତି ଇଣ୍ଟରଭ୍ୟୁ ଦେବା ପାଇଁ ଯାଇଥିଲି। ସେଠି ମାନେ ମୁଁ କି ଭିତରେ ପଶଥିଲି କି ନାଇଁ ମତେ କିଛି କୋଶ୍ଚିନ ପଚାରିଲେନି ଦି ତିନିଟା କଣ କଶ୍ଚିନ ପଚାରଲେ ହଁ ପ୍ରଶ୍ନ ପଚାରଲେ ଦି ତିନଟା ପ୍ରଶ୍ନ ଦେଲା ପରେ ମୁଁ ତାପରେ ମତେ ହଁ ହାଁ ମାରି ଦେଇଥିଲେ ଆସିବ କରିବ ମୁଁ ତାପରେ ଯେତେବେଳେ ଆସିି ତଳକୁ ଆସିଛି ତାପରେ ମନା କରିଦେଲେ ନା ଆସିବନି। ଏ କି କଥା କହୁନୁ?
ପାରା କିଛି ଯବନି ଏମତିଆ ନାହିଁ।
ତ ରାଗ ଚିିଡିବନି ନା କହୁନୁ ଏମତି ହେଲେ ଇଣ୍ଟରେଷ୍ଟ୍ ଲାଗିବ ନା ଆଉ ଯିବା ପାଇଁ ଇଣ୍ଟରଭ୍ୟୁ ଦେବା ପାଇଁ।
ଗୋଟେ ଇଚ୍ଛା ପଳେଇବ।
ଇଚ୍ଛା ପଳେଇବ ତୁ ଠିକ୍ କହିଲୁ। ଆଉ ତତେ ମତେ ମାନେ ଏବେ ଇଚ୍ଛା ହଉଛି ଭାରି ଗୋଟେ ଆମ୍ବ ଜୁସ୍ ଟିକେ କରି ପିଇବା ପାଇଁ ବୁଝିଲୁ।
ଆମ୍ବ ଜୁସ୍, ଆମ୍ବ ଜୁସ୍ ମୁଁ କରେ ବଢିଆ କରେ। ଆମ୍ବ ଜୁସ୍ କେମିତି କରିଶିଖିଛୁ କି? ଆମ୍ବକୁ ନେଇ ଆସିବୁ ଟାକୁଆ ତା ଚୋପ୍ ପା ଛଡେଇ ଦେଇକି ଟାକୁଆକୁ ଚିପୁଡ଼ି ଦେବୁ ତା ରସଗୁଡା ବାହାର କରିଦେଇକି ଗ୍ରାଇଡିଙ୍ଗ ରେ ପୁରା ଗ୍ରାଇଣ୍ଡିଙ୍ଗ କରଦବୁ
ହୁଁ।
ତାପରେ ଟିକେ ପକେଇଥିବ ଯୋଉ ଫ୍ଲେବର ତ ଦରକାର ଧ ରାଗ ଦରକାର ଟିକେ ଲଙ୍କା ଗୁଣ୍ଡି। ମତେ ଖଟା ଖଟା ଦରକାର ଟିକେ ଜଲଦିଲା ଟିକେ ଲୁଣ ଲୁଣ ପକାରୁ ତରକାର ଲୁଣିଆ ଲୁ ବିଟା ଲୁଣ ଟିକେ ପକେଇଦବୁ ପକେଇଦେଇ ଫ୍ରିଜରେ ବସେଇ ଦବୁ ଫ୍ରିଜରରେ ବସେଇବୁ ନି ସେ ବାରଫ୍ ହେଇଯିବ ଫ୍ରିଜ୍ ରେ ବସେଇ ଦବୁ କୁନୁ ଥରେ ଖାଇବୁ ତାପରେ କହିବୁ।
ହଁ ହଁ ସେୟା ମତେ ଟିକେ ମାନେ ଅପଜିଷ୍ଟା ମାନେ ବହୁତ ଭଲ ଲାଗେ ତୁ କହିଲୁ ଏଠ୍ ତ ମୁଁ କରିବି ଆଉ। ମୁଁ କରିବି ତୁ ଆସେ ଥରେ ମୁଁ ଆଉ ଥରେ ଗୋଟେ କରିଦେବି ତୁ ଖାଇବୁ କେମତି ଲାଗୁଛି।
ହଁ ମୁଁ ତତେ ଗୋଟେ ଫଟ୍ ଭିଡିଓ ପଠେଇଥିବି ହେଲା ତୁ ଦେଖିବୁ ଉଁ ଉଁ ବଢିଆ ଭିଡିଓ ଟା ମାନେ ସେଇଟା ଆମେ କେବେ ଗୋଟେ କରିବା। ମାନେ ସେ ପୁରା ଆମ୍ବୁଲକୁ କେଡେ ସୁନ୍ଦର ଇଏ କରଦବ ଚାଲୁ ନ କାଲି କଣ ଗୋଟେ ମୁଁ ନହେଲେ ତମ ଆଡକୁ ଯିବି କଣ ଗୋଟେ କରିବା?
ସେଇ ଯୋଉ ଆମ୍ବୁଲ ଯୋଉଟା ଯୋଉ ଦଳା ଯାଏ ସେଇଟା କରିବା ଆମ୍ବୁଲ ତେନ୍ତୁଳି ହଁ ହଁ ହଁ ଦେଖିଲି ବା ସେ ଆମ୍ବୁଲ ଆଉ ସେ ଯୋଉ ତେନ୍ତୁଲି ସେଇ ହଁ ବଢିଆ ଟେଷ୍ ଟି ଲାଗିବ ଟିକେ ଅଧିକ ଟିକେ ରାଗ କରିବା ରାଗ କରି ଟିକେ ଖାଇବା ଆଉ।
ହଁ ସେଇଟା ଆମେ କରିବା ଖାଇବା ହଉ ହଁ।
ମତେ ଏ ମାନେ କଣ କହିଲୁ ଆମ୍ବର ମତେ ଆମ୍ବ ଆଇସ୍କ୍ରିମ୍ ଟା ବଢିଆ ଲାଗେ। ଓମଫେଡ ଆମ୍ବ ଆଇସ୍କ୍ରିମ୍ ଟା ବଢିଆ ଲାଗେ।
ମୋ ପାଖରେ ଝିଅଟେ ହେଲା ମାନେ ତାକୁ ଏତେ ଖଟଉଛନ୍ତି ମତ୍ ତି ଦେଖିକି ରହିହଉନି ଦେଖୁନୁ ଏଇଖିଣା ବସିକି ଅଟା ଚକଡୁଛି ସେ ବସିକି। ମାନେ ବିସ୍ୱାସ କରିବୁନୁ ମତେ ଦୁଃଖ ଲାଗୁଛି ଦେଖିଲା ବେଳକୁ, ମୁଁ କଣ କରମି କ
ହଁ ଏତେ କାମ କଣ ଦବା କଥା?
ହଁ ପା ଏତେ କାମ କରେ କାମ ବି କରୁଛି ଜବ ବି କରୁଛି ଜବୁ ସକାଳୁୋଠେି ଆସିବୁ ରାତି ସାରା ଏଇଠି କରିବ ଘର ପ ଥିବ ଘର କରିଥିବ ଦାଣ୍ଡ କରିଥିବ ତାପରେ ଚାଳ ବି ଛିଲୁ ତାଙ୍କର ସିଏ ତାଙ୍କ ଗୋଟେ ଚାଳ ଘର ଛୋଟିଆରେ ହେଇଛି ହଁ! ଚାଳ ବି ଛଇଦିଏ ଆଉ ତାପରେ ହେଲା କଣ କିନ୍ତୁ ଭଲ ପିଲାଟେ ମାନେ ଭଲ ଯ ଦୁଃଖ ବୁଝେ ସମସ୍ତଙ୍କ ଟିକେ ସେଇଥିପାଇଁ ଭଲ ଲାଗେ। ଆଛା ହୁଁ ଆଉ ଯୋଉ କଣ କହୁଥିଲି ତମ ପାଖରେ ସେ ଯୋଉ କ ଗୋଟେ ବାହାରି ଥିଲା ବାବେ କାହା ଦେହରେ କଣ ଲାଗିଥିଲା ନା କଣ ଭଲ ନାହିଁ ଏବେ ତାର?
ହଁ ହଁ ସେ ଭୂତ ଟାଇପ୍ର କଣ ଲାଗିଥିଲା ତାକୁ ଝାଡ଼ିବା ପାଇଁ ନେଇ ଯାଇଥିଲେ ଏବେ ଭଲ ଟିକେ ତାର। ଦେହ ସେଇପା ଖାଲି ସନ୍ଧ୍ୟା ବେଳେ ପଳଉଛି। ନା ଆମ ସେପଟ ସାଇଡ ଯୋଉ ଛକ ସାଇଡ ଛକ ଟେ ପଛୁ ଗୋଟେ ମଶାନଟେ ଅଛି।
ହଁ ହଁ ହଁ!
ତ ମାନେ ପ୍ରାୟ ଲୋକ ଯାଉଛନ୍ତି ତାଙ୍କୁ ଅନ୍ୟନ୍ୟ ନଜର ମଜର କରିଦଉଛନ୍ତି ତାଙ୍କର ତ ଏଇ ସବୁ ଉ ଝଡା ଫୁଙ୍କା ଚାଲିଛି ଆମ ଗାଁରେ ଆଉ।
ଅହ ସେଇପଟେ ତାହେଲେ ସେଇ ମଶାଣିୀ ପଟେ ଦେଇକି ତୁ ଯିବୁନୁ କେବେ ହେଲା। ତୁ ଏପଟ ଟେ ଆମ ସାଇରେ ନହଲେ ଦେଖି ଯିବୁ ଆମ ସାଇ ବାଟେ ବୁଲିଦେଇକି ଯିବୁ ନହେଲେ ଆଉ।
ତମ ସାହିପଟରେ ଗଙ୍ଗଲୁ ଟିକେ ମାନେ ଦୂର ହଉଛି ତ ସେଇଥିପାଇଁ ମୁଁ ସେପଟିକି ଯାଉନି।
ହଁ!
ହେଇଗ ଟିକେ ଆମ ଛକଟାକୁ ଯିବା ପାଇଁ ଟିକ ତମ ସାର ଯଦି ବୁଲି ବୁଲି ଯିବି ଯେ ଦୂର ହେଇଯାଉଛି ନା ଆଉ ସେଇଥିପାଇ ମୁଁ ଆମ ଏପଟେ ଗଲାବେଳକୁ ଟିକେ ଏଇଭଳିଆ ସବୁ କେସ୍ ହଉଛି। ପାଞ୍ଚ ଦିନ ହେଲା ଯାଇନି।
ଶୁଣୁ ତମର ପଣସ ପାଚିଗଲେଣି କଠା ନାହିଁ?
ହଁ କଥା ଅଛି ମୁଁ ତୋ ପାଇଁ ରଖିଛି ବା ତୋ ପାଇଁ ରଖିଛି ଦିଟା ରଖିଛି ନା।
ହଁ ଦିଟା ଆଣିବୁ ମୁଁ ଟିକେ ତରକାରୀ ଆମ ଘରେ ହବ ମୁଁ ଖାଇମି। ମୁଁ ବୋଉ ବଢିଆ ତରକାରୀ କରେ ତୁ ବି ଖାଇକି ଯିବୁ ଚିଲ୍ଲି ପଣସ ବଢିଆ ଲାଗେ ମୋ ବୋଉ ଡା ଡାଲି ଚି ଚିଲ୍ଲି ପଣସ କରେ ମସ୍ତ ଲାଗେ ଖାଲି ଚିଲି ଚିଲି କରିକି ହଁ ପଣସ ନା ଯୋଉ କଣ ଗୋଟେ କରନ୍ତି ନା ସୋୟା ଚିଲ୍ଲି ହଁ ପଣସ ଚିଲ୍ଲି କରିକି ସନ୍ଧ୍ୟାବେଳେ କିନ୍ତୁ ଖାଇବାକୁ ବଢିଆ ଲାଗିବ। ସୋୟା ଚିଲ୍ଲି ଖାଇବୁ ପଣସ ଚିଲ୍ଲି ଖାଇବୁ ଏଗୁଡ଼ା ସବୁ ବଢ଼ିଆ ଲାଗେ ଖାଇବାକୁ। ହଁ! ଗୁପଚୁପ୍ ଆମେ ତ ଆଜିକାଲିଆ ଛୁଆ ଆମକୁ ସବୁ ଖାଲି ଫାଷ୍ଟ ଫୁଡ୍ ଜିନିଷ ଭଲ ଆଉ ମାନେ ବାହାରେ ଯେତେ ଜିନିଷ ଭଲ ମାନେ ଆମର ଭଲ। ଆମର ନ ସେଟା କିଛି ନ ନା ଆ ବିରିୟାନୀରିୟାନ ଆମର ଏଆ ସବୁ ମେନ ମେନ ଖାଲି।
ହଁ ହଁ! ବିରିୟାନୀ ଫିରିୟାନୀ ଟିକେ ନହେଲା ବେଳ କଣ ହଉଛି ହଁ ପା। ଆଉ ସାଧା ଭାତ ଫାତ ଏଇସବୁ ଆଉ ରୁଚୁନି। ବିରିୟାନି ଫିରିୟାନି ଟିକେ ହେଲେ
ଖାଉନି। ନଧରେ ପଛେ ଖାଉନି ପାଣି ପିଇିକି ବିସ୍କୁଟ ଖାଇଦଉଛି କିୁ ଖାଉନି ମୁଁ ଛତୁଆ ଖାଇଦଉଛି ଜାଣିଚୁ ନା ଆ କିନ୍ତୁ ରୁଟି ମୁଁ ତଣ୍ଟିରେ ଯିବନି ମୁଁ ରୁଟି ଖାଇପାରିବି ନାହିଁ। ଛତୁ ଏ ତାଠୁ ଖାଇଦେମି ପଛେ ଭଲ କିନ୍ତୁ ରୁଟି
ସପ୍ତାହରେ ମୋତେ ପାଞ୍ଚ ଦିନ ବିରିୟାନୀ ଦେଇଦିଅ ମୁଁ ବିରିୟାନୀ ଖାଲି ଖାଇବି। ଖାଲି ଖାଇସ ପୁର ସନ୍ଧ୍ୟା ବେଳ ସନ୍ଧ୍ୟାବେଳ କିଛି ନ ହେଲା ବଳକୁ ସନ୍ଧ୍ୟାଳ ହେଲା ବେଳକୁ ମାନେ ମତେ ଖାଲି ଫାଷ୍ଟଫୁଡ ବି ହିଁ ଖାଇବା ପାଇଁ ଇଚ୍ଛା ହଉଛି। ସେମିତି ସାଧା ଆଉ ବିସ୍କୁଟ ମିକ୍ସଚର ମୁଢି ଚୁଡା ଏସବୁ କିଛି ଆଉ ଗଳୁନି।
ହଁ ସେ ଆଉ ଜୀବନୀ ପାଇଁ ଆମର ସବୁ ଅଭ୍ୟାସ ହେଇଗଲାଣି ନା।
ହଁ ହଁ ହଁ!